ହଁ।
ହାଲୋ।
ହାଲୋ।
କଣ କରୁଚନ୍ତି?
ବସିଚି ଆଉ ଆପଣ କଣ କରୁଚନ୍ତି?
ହୁଁ ଭଜା କରୁଥିଲି ତ ମାଛ ଭଜା।
ଅହୋ ଆଉ ଖାଇବା କଣ ଆଜି ଆପଣଙ୍କର?
ମାଛ ଭଜା ଆଉ ସଜ ଭାତ।
ଅହୋ ଆଉ ପରିବା ପତ୍ର କିଛି କଣ ଆ ଆସୁଚି ନା ନାଇଁ ଆସୁନି?
ହଁ ପରିବା ପତ୍ର ଏମତି ଆସେ ତ। ଏବେ ବାଇରେ କିଛି କିଛି ଲଗେଇଛୁ ଆଉ।
କଣ ସବୁ ଲଗେଇଚନ୍ତି?
ହଁ ଏଇ ଖଡା ଖଡା ବୁଣା ହେଇଥିଲା।
ହୁଁ।
ଅଁ ଉଁ ଯୋଉ ଜହ୍ନି ଗୋଟା ବୁଦା ବୁଣିଥିଲୁ। ଏ ପୋତିଥିଲୁ। ଆଉ ଏଁତି ଆଉ ଏମତି ସବୁ କରୁଛୁ ଆଉ।
ଅହୋ।
ହାଲୋ।
ଚାଷ କରୁଚନ୍ତି ତାହେଲେ?
ହୁଁ ହୁଁ ଆ ଆଉ ସିଏ କିଣିକି ଆଣିଲା ବେଳକୁ ଯୋଉ ରେଟ୍ ତ ରେଟ୍ ଆଉ ଏ ଯୋଉ ସାର ହେରି ଔଷଧ ହେରିକା ପକେଇକି ଦଉଚନ୍ତି। ଦିନକୁ ଦି ଦିନି ରହୁନି।
ହଁ ସେ ଯାହା ବି ହେଲେ ଖରାପ ହେଇଯାଉଥିବ ଔଷଧ ପତ୍ର ଦଉଚନ୍ତି ନା।
ହଁ। ଆଉ
ଔଷଧ ପତ୍ର ଦଉଚନ୍ତି ସେ ଯାହାବି ଖରାପ ହେଇଯିବ। ସେ କଣ ପାଇଁ ନା ଉଁ ଆମେ କଣ ଆଗୁରୁ ଯୋଉ ଚା ଆ ମାନେ ଆଗରୁ ଯୋଉ ପନିପରିବା ଖାଉଥିଲେ ଏବେ କଣ ସେଇଭଳିଆ ପନିପରିବା ଖାଉଚେ କି? ଆଗରୁ
ନା ନା ଆଗୁରୁ ଚାଷ କରିକି ଖାଉଥିଲେ ଏବେ ତ ସବୁ ମାର୍କେଟରେ ଏଁ କେମିତି ମାନେ ଆଖି ଦେଖାଯାଉଥିବ। ବିଲାତି ଗୋଟେ ଲାଲ ଲାଲ ଦେଖା ଯାଉଛି। କେନ୍ତି? ଆଉ ତାକୁ ଇଏ କରିକିନା ଇଏ କରୁଛନ୍ତି? ମାନେ ଯେମତି ଗଛରେ ପାଚିଲା ଫଳଟା ଆଉ କଣ ସେମିତି ପାଚୁଛି?
ନା ସେ କାହିଁ ପଚୁନିନା ଲୋକ ଚାହୁଁଛନ୍ତି ଲୋକ ଏବେ ଚାହୁଁଛନ୍ତି କେମିତି କି ନିଜେ ନିଜେ ମାନେ ବହୁତ ଶୀଘ୍ର ଇନକମ କରିବାକୁ ଚାହୁଁଛନ୍ତି। ମାନେ ଏମିତି ଧଡ଼ଙ୍କିନା ହେଇଗଲେ ଫଳଟା ସେଇ ଇନକମ କରିବେ ତା ଦିହରେ ତ ସେଇ ଯୋଉ ଟାଇମରେ ଯୋଉ ଜିନିଷ ସେଟା ବାହାରିବା କଥା, ସେ ଟାଇମରେ ସେ ଜିନଷ ବାହାରୁନି। ଆପଣ ଏବେ ଗୋଟେ କଥା ଶୁଣନ୍ତୁ, ଆପଣ ଶୀତଦିନେ କୋବି ଆମେ ଖାଉଛେ।
ହଁ ଏବେ ଅଇକା କୋବି ମିଳୁଛି।
ହଁ ଏବେ କୋବି କାହିଁକି ମିଳୁଛି? ସେଇଟାକୁ ଆମେ ସେଇଟାକୁ ଲୋକମାନେ କଣ କରୁଛନ୍ତି, ଯେତେବେଳେ ବାହାରୁଛି ଜିନିଷଟା ସେ ସେଠୁ ବଞ୍ଚେଇକି ଆଣି କୋଲେଷ୍ଟ୍ରଲ ରଖୁଛନ୍ତି କି ପରବର୍ତ୍ତୀ ସମୟରେ ସେ ବେପାର କରିପାରିବେ। ମାନେ ସେଇ ସେଇ ସେଇ ଟାଇମରେ ଯୋଉ ପଇସା ଦେଇକି ଆପଣ ଇନକମ କରୁଥିଲେ। ଧର କୋବିଟା ସେତେବେଳେ ଦଶ ଟଙ୍କା ଥିଲା, ଏବେ କୋବି କେତେ ଟଙ୍କା ପଚାଶ ଟଙ୍କା ଗୋଟାକ। କଁ ପାଇଁ ସିଏ ସେଇଗୁଡାକୁ କୋଲେଷ୍ଟ୍ରୋଲରେ ରଖି। ବେପାର କରୁଛନ୍ତି, ସେ କୋଉଠୁ ସେଥିପାଇ ସେଥିପାଇଁ ତ ସେ ଟାଇମରେ ବେପାର କରୁନାହାନ୍ତି ନା।
ହଁ ସେଗୁରାକ ଆମେ ଏଇକା ଖାଇଲେ, ଦେହ ଖରାପ ହବ ନା ନାଇଁ?
କାହିଁକି ଆଜିକା ଡେଟରେ ଲୋକଙ୍କ ଦେହ ଖରାପ କଣ ପାଇଁ ହଉଛି? ଏଇଥିପାଇଁ ହଉଛି। ଯେ ରାସାୟନିକ ମାନେ ସାର ସାର ୟୁଜ ଭା ତ ଆମେ ଯୋଉ ଖାଉଛୁ ତା ଦେହରେ ବି କଣ ସାର ମିଶିକି ହିଁ ସେ ଆସୁଛି।
ଆସୁଛି ଆଉ ଖାଲି ସାର ଔଷଧରେ ଧାନ ଫଳୁଛି ବିଲରେ। ଆଉ ଆମେ ତାକୁ ଖାଉଛେ, ଆମେ କଣ ଖାଉଛେ ସାର ଔଷଧ ଖାଉଛେ।
ଆଉ କଣ ଭାତ, ଶାନ୍ତି ଭାତ ଖାଉଛେ। ଆଗେ ଯେମିତି ଖତ ପ ପକେଇକି ବିଲରେ ଧାନ କରୁଥିଲେ। ଆଉ ଏବେ ସେମିତି ଅଛି, ଏବେ ସାର ଔଷଧରେ ଧାନ ଛିଡା ହଉଛି।
ଏବେ ହଁ ଏବେ ଧାନ କରିବା ମାନେ ସେମାନେ ସାର ୟୁଜ କରୁଛନ୍ତି।
ହୁଁ।
ସବୁ ଜିନିଷଟା କରିକି ହିଁ ସେଇଟାକୁ ୟୁଜ କରୁଛନ୍ତି। ପକେଇକି ଔଷଧ ପକେଇକି ଧାନ କୁ ଶୀଘ୍ର ଇଏ କରିଦଉଛନ୍ତି, ଧାନ ହେଇଯାଉଛି।
ନି ମାସରେ ବା ଫଳୁଛି ଧାନ।
ଆଗକା ଯୁଗରେ ଏରା ସବୁ କିଛି କରୁନଥିଲେ, ଲୋକଙ୍କ ଦେହ ବହୁତ ବହୁତ ଭଲ ରହୁଥିଲା ନା ନାଇଁ।
ଆଗକା ଯୁଗରେ ଲୋକମାନେ ଯୋଉ ଗୋବରକୁ ଖତ କରୁଥିଲେ। ଖତ କରିକି ନା ତାକୁ ନେଇକି ବିଲରେ ପକଉଥିଲେ।
ହଁ।
ଉ ଏବେ ତ ସାଙ୍ଗେ ସାଙ୍ଗେ ଏବେ ଯୋଉ ଗ୍ୟାସ୍ ଫ୍ୟାସ୍ ଏଗୁଡା କାହିଁକି ବେଶୀ ହଉଛି? ଏଇ ସାର ଔଷଧ ଏଗୁଡାକ ଖାଇବାରୁ ସିନା ଏତେ ଗ୍ୟାସ ହେରିକା ହଉଛି। ଆଉ, ଆଗେ ଲୋକଙ୍କର ଏତେ ଗ୍ୟାସ ହଉଥିଲା। ଲୋକ ଏତେ ଗ୍ୟାସ ଖା ହଉଥିଲା।
ନା, ରୋଗ ନଥିଲା ଆଗରେ ଲୋକଙ୍କ ଦେହରେ ଆଗ ଆଗକା ଲୋକ ଆଉ ଗୋଟେ କଥା ଆଗକା ଲୋକ ଦେଖିବେ ଏତେ ଷ୍ଟ୍ରଙ୍ଗ ଅ ଛନ୍ତି, ଏବେକା ଲୋକ ଏତେ ଏଜ ହେଇକି ବି ସେ ଝଡି ଯାଉଛନ୍ତି।
ହଁ, କି ମାତ୍ର ଏଇ ସାର ଔଷଧ ଗୁଡାକ ଖାଇକିନା
ଏବେ ବିି ସେ ଷ୍ଟ୍ରଙ୍ଗ୍ ଅଛନ୍ତି କଣ ପାଇଁ ନା ଆଗ ଖାଦ୍ୟ ସେଇଭଳିଆ ଥିଲା।
ହଁ। ଆଗେ ଗୋଟେ ସାମାନ୍ୟ ମଟନ ଖାଉଥିଲେ। ପୁରା ଶୁଖିଲା ଶୁଖିଲା ମଟନ ଦଉଥିଲେ। ଏବେ ମଟନ ଆଣ ଖାଲି କଞ୍ଚା ପାଣି ମିଶିକିନା ଓଜନ ହବ ବୋଲି। ଏଁ
ଅଧିକ ଦେଇହବ ହଁ।
ଓଜନ ହବ ବୋଲି ଦଉଛନ୍ତି ନା ଆଉ?
ଆଗେ ଯୋଉ ଚାଷ ହଉଥ ହଁ।
ଆଗେ ସେମିତି ମଟନ୍ ଟା ଦେଉଥିଲେ ପୁରା ଶୁଖିଲା, ତମେ ଧୋଇଲେ ଯାଇଁ କି ହଉଥିଲା? ଏବେ ତମକୁ ଆଉ ଧୋଇବାକୁ ବି ପଡିବନି ଲୋକମାନେ ଗୋଟେ ଗୋଟେ ଲୋକ ଅଛନ୍ତି ଧୋଉ ବି ନାହାନ୍ତି। ସେମିତି ରାନ୍ଧି ଦଉଛନ୍ତି କହୁଛନ୍ତି ହାଁ। ସିଏ ଧୋଇଛି ଆମେ କଣ ଧୋଇବୁ ଆଉ ସେଗୁଡାକ ତାଙ୍କ ତାଙ୍କ ହାତରେ ଯୋଉ ଅପରିଷ୍କାର ଜିନିଷଟା ରହିଲା, ସେଗୁଡାକ ତମ ପେଟକୁ ଗଲା ନା ନାଇଁ?
ହଁ ପେଟକୁ ଯାଇକି ତ ରୋଗ ଇଏ ହେଲା ନା।
ହଁ।
ଆଉ ଆଗକା ଯୁଗରେ ଯୋଉ ଚାଷ କରୁଥିଲେ, କିଏ ଚାଷ କରୁଥିଲା? ଯୋଉ ସ ଯୋଉ ଗାଈ ମାନେ ଯୋଉ କଣ ବଳଦ ମାନେ ଚାଷ କରୁଥିଲେ। ଏବେ ବଳଦ ଚାଷ କରୁଛନ୍ତି?
ନାଁ। ଏବେ ଲୁହାରେ ହଳ ବୁଲିଲା, ଲୁହାରେ ଧାନ କଟା ହେଲା। ଆ ମାନେ ସବୁ ତ ଆଉ।
ଏବେ ତ ମେସିନ ଲଗେଇ ସାଇଲେଣି।
ହଁ ସେଇ ମେସିନ୍ ତ ଆଉ। ସବୁ ମେସିନ, ମେସିନରେ ସବୁ ହଉଛି ଧାନ କଟ କଟା ହଉଛି ଧାନ ବସା ହଉଛି ସବୁ ସବୁ କିଛି ମେସିନ୍ ଦ୍ୱାରା ଆଉ ଲୋ ଲୋକମାନଙ୍କୁ ରୋଗ କାହିଁକି ହେଲେ କି ଏଇ ମସଲା ଟିକେ ବାଟିଦେଲେ। ଶୀଳରେ ସିଏରେ ଆଗେ ମସଲା ବାଟୁଥିଲେ ମାନେ ହା ହାତ ଗୋଡ଼ ପରିଶ୍ରମ ହଉଥିଲା ଏବେ ଲୋକମାନେ ଦେ ଗ୍ରାଇଣ୍ଡର ବୁଲେଇ ଦେଲେ। ଗ୍ରାଇଣ୍ଡର ବୁଲେଇ ଦେଲେ ମସଲା ବାଟି ଦେଲେ ଆଉ ସେଗୁରାକ ଶାରୀରିକ ପରିଶ୍ରମ କଲେ କି କିଛି ଶାରୀରିକ ପରିଶ୍ରମ କଲେନି ଆଉ ଆଗେ ଲୋକ ମାନେ କେତେ ପରିଶ୍ରମ କରୁଥିଲେ ବୋଲି ତାଙ୍କ ଦେହ ହାତ ପୁରା ଷ୍ଟ୍ରଙ୍ଗ ଥିଲା। ଆଉ, ଏବେ ଲୋକମାନେ ବସିକି ନା କୋଉ ଗ୍ରାଇଣ୍ଡରରେ ମସଲା ବାଟେ ବିରି ଚାଉଳ ବାଟେ। ଆ ଏଇଟା ବାଟେ ଟିକେ ନଡିଆ ଚଟଣି ସାମାନ୍ୟ କରିବ। ଉଁ ତାକୁ ଗ୍ରାଇଣ୍ଡରରେ ବାଟ୍ ଟ ପୋଦିନା ଚଟଣି କଲେ ଗ୍ରାଇଣ୍ଡରରେ ବାଟ ଧନିଆ ଚଟଣି କଲେ ଗ୍ରାଇଣ୍ଡରରେ ବା ଟ ଆଉ ସେଗୁଡାକ ଶାରୀରିକ ପରିଶ୍ରମ ହେଲା କି କିଛି ହେଲାନି? ଆଉ ସେଗୁଡାକ କରିଲେ ଲୋକମାନେ ସିନା ପରିଶ୍ରମ କଲେ। ଆମ ଶାରୀରିକ ପରିଶ୍ରମ କଲେ ଦେହର ସବୁ ଅଙ୍ଗ ପ୍ରତ୍ୟଙ୍ଗ। ସବୁ ଚଳପ୍ରଚଳ ହେଲା। ଆଉ ଏମତି ଜାକି ହେଇକି ବସିଲାଠୁ ତ ରୋଗ ମାଡି ବସିଲା, ରୋଗ ଖାଇଗଲା ଆଉ ଏବେ କାଇ ଉଁ ଲୋକ ଷାଠିଏ ବର୍ଷ ନହଉଣୁ ମରି ଯାଉଚନ୍ତି।
ମରି ଯାଉଛନ୍ତି କଣ ପାଇଁ? ଏଇଥିପାଇଁ ନା ହଁ ନା ଆଗକା ଖାଦ୍ୟ ଅଛି ନା ଆଗକା ଭଳି ପରିଶ୍ରମ ଅଛି ଲୋକ କି କିଛି ବି କରୁନାହାନ୍ତି ଆଗ ଭଳି ଆଗ ଭଳି ଯେ ସବୁ କରନ୍ତେ ତାହେଲେ ସିଏ ସତେଜ ରୁହନ୍ତେ। ଏବେ ତ କିଛି ବି କରୁନାହାନ୍ତି ଆଗ ଭଳିଆ ଆଗକା ସ୍ତ୍ରୀ ଲୋକ କେତେ କଣ କରୁଥିଲେ? ମସଲା ଦେ ମସଲା ବାଟୁଥିଲେ, ପୁଣି ସଫା କରୁଥିଲେ। ପୁଣି ଏବେ ପୁଣି ଓଳେଇବା ଫୋଳେଇବା ମେସିନ ବି ବାହାରି ଗଲାଣି ସବୁର ମେସ
ଏବେ-ଏବେ -ଏବେ ୱାସିଂ ମେସିନ୍।
ହଁ।
ଏବେ ୱାସ ସଫା କରିବା ତ ୱାସିଂ ମେସିନ। ପକା।
ଦେ ୱାସିଂ ମେସିନରେ ସଫା କର ସଇଲା ଆଉ ସେ ବଡି ଟା କିଛି କାମ କଲା କି?
ନା ଇଏ କାଚିଲେ କାଚିଲେ ସବୁଆଡ ପୁରା ଏତେ ଅଙ୍ଗ ପ୍ରତ୍ୟଙ୍ଗ ସବୁ ମାନେ ଶିରା ପ୍ରସିରା ଦୋହରିଲା। ଆଉ ଆଉ ଲୋକମାନେ ଆଉ ଆଜିକା ଡେଟରେ ଆଉ ଲୋକମାନେ ଆଉ ସେମିତି ଅ ଅଛନ୍ତି ଲୋକ। ଲୋକମାନେ ଖାଲି ଚାହୁଁଚନ୍ତି କେମିତି ଗଣ୍ଡା ଖାଇଦବୁ ଶୋଇପଡ଼ିବୁ।
ହଁ।
ଆଉ ପରିଶ୍ରମ ବେଲିକା କିଛି ନାହିଁ।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
ଆଉ ଏଇ ଗୋଟେ ଏଇ ଗୋଟେ ଶାଗ ଗୋଟେ ଶାଗ ଗୋଟେ ଶାଗ ବୁଣା ହଉଛି। ତା ଦେହରେ ପାଣି ଦିଟା ଆଗେ ଲୋକ କାଢିକି ନଉଥିଲେ ଏବେ ମଟର ନାଗିଲାଣି। ଦେ ମଟର ପାଇପି ଦେଖେଇଦେଲେ ଯଦି ଶାଗ ମୁଠା ବୁଣିଲ ମଟର ପାଇପି ଦେଖେଇ ଦିଅ। ଦେ ଶାଗ ଵ ବୁଣିଲ। ଆଉ ଆଗେ ଲୋକମାନେ କୂଅରୁ କାଢିକିନା ନେଇ ଶାଗ, ରସୁଣ, ପିଆଜ ସବୁ ଫୁଣି ବାରି ଘରେ ଲଗେଇ ଇଁ ଇ ହଳଦୀ, ଅଦା କେତେ ଲଗଉଥିଲେ ବାରି ଘରେ ସାରୁ। ସବୁ ଲଗଉଥିଲେ ନା ଆଉ ସାରୁରେ ଗୋବର ଦେବେ ତାର ପହି ଟେକିବେ। କେତେ କଣ କରୁଥିଲେ ଆଉ କିଛି ଅଛି। ଆଉ କିଛି ନାହିଁ।
ଏବେ କିଛି
କିଛି ନ କରିକିନା ତ ରୋଗ ହେଇଯାଉଛି ଆଉ। ସେମାନେ ଆଉ କଣ କରିବେ?
ଏଇ ନିଜେ ନିଜେ ଯଦି କୋଉଠି କଲରା ଗଛ ଟା କୋଉଠି ଆଜି କଖାରୁ ଗଛ ଟା ଲଗେଇଦେଲେ। କୋଉଠି କଖାରୁ ଡଙ୍କ ଦିଟା ଫୁଲ ହେଲେ ତ ଆମେ ଖାଇପାରିବା?
ସେ ଏଇ ସବୁ ଜିନିଷ ଏବେ ଇଏରେ ୟୁଜ କଲେଣି ଏମିତି କାହାର କଥା ନାହିଁ। ।
ହ ମଣିଷ ଆଉ କିଛି କରିଲାନି। ମଣିଷଙ୍କୁ ସେ ନେଇକି ରୋଗ ହାଲୋ।
ହଁ କଣ କହିଲେ?
ମୁଁ କହିଲି ମଣିଷକୁ ଏଇଥିପାଇଁକା ରୋଗ ଗ୍ରସ୍ତ ହେଲା କଉଠି ବ୍ଲଡ ପ୍ରେସର ହଉଚି, କୋଉଠି ଡାଇବେଟିସ୍ ହଉଛି। ଆଉ ଲୋକମାନଙ୍କୁ କାହିଁକି ଏ ଭଳିଆ ରୋଗ ସବୁ ହଉଛି?
ଏଇଥିପାଇଁ ବା ହଉଛି କିଛି ନକ ନସୁଲେ ରୋଗ ବ୍ୟାପି ଯାଉ ସବୁ।
ହଁ ଆଉ। ଯୋଉ ସେମାନେ ଭାବନ୍ତେ କି ନାଇଁ ଆମେ ନିଜେ ନିଜେ ଆମର ବାରିଘର ଅଛି କି କୋଉ କଣ ଅଛି କୋଉଠି ଗଛ ବୂଦା ଲଗେଇବୁ କି ଆଜି ସାର ଟା ଲଗେଇବୁ କି ଆଜି କଖାରୁ ଗଛ ଲଗେଇବୁ କି ଆଜି ନା କଲରା ଗଛ ଲଗେଇବୁ। ଆଉ ଏଇ ଏବେ ଯୋଉ ଛତୁ ଚାଷ କରୁଛନ୍ତି ଛତୁ ଚାଷ ଛତୁ ଚାଷ କେତେ ଦିନରେ ଛତୁ ହେଇଯାଉଛି?
ହଁ।
ତେ ସାର ଔଷଧ ପଡୁଛି ଆଗେ କୋଉଠି କୋଉଠି ପଡ଼ିଆରେ ଛ ଛ ଛତୁ ଉଠୁଥିଲା। ତାକୁ ଲୋକମାନେ ଆଣୁଥିଲେ, ଖାଉଥିଲେ, ସେଛତ ଛତୁ ଯେତେ ଟେଷ୍ଟ, ଅଇକା ମାର୍କେଟ କୁ ଆଛି ପ୍ୟାକେଟ ଛତୁ, ସେ ଟେଷ୍ଟ ଲାଗୁଛି? ସେ ଟେଷ୍ଟ ହଉଛି, ସେ ଛତୁ ଯେତେ ଟେଷ୍ଟ।
ଯାହା କୁହନ୍ତୁ ଆଗ ଜିନିଷ ଆଗ ଜିନିଷ, ଏବେ ଜିନିଷରେ ସବୁ ଫେକ୍ ପ୍ରଡକ୍ଟ ମିଳିଲାଣି। ସେ ଆଗ କ ଭଳି ଆଉ ସେତ ସତେଜ ପରିବା ଖାଇବାକୁ ମିଳୁନି, ନା ସତେଜ କୌଣସି ଜିନିଷ ହିଁ ମିଳୁନି।
ନା ଆ ଆଉ କୋଉଠି ମିଳିଲା? ସମସ୍ତେ ତ କହିଲେ ଆମେ କେମିତି ବସିକି ନା ଖାଇବୁ ଆମ ହାତ ଗୋଡ ପରିଶ୍ରମ କରିବୁନୁ। କି ସ ଖାଲି ଆଉ ବାଟ ଚାଲିଗଲେ ଖାଲି କଣ ହେଇଯିବ? ଏବେ ଯୋଉ ଲୋକମାନେ ସକାଳୁ କହୁଛନ୍ତି ଆମେ ଯୋଉ ଯାଉଚୁ ମର୍ଣିିଂ ୱାର୍କ। ଲାଭ କଣ? ମର୍ଣ୍ଣିଙ୍ଗ ୱାର୍କ ଯାଉଛୁ, ମର୍ଣ୍ଣିଙ୍ଗ ୱାର୍କରେ ଯାଇକି ଲାଭ କଣ? ଆ ଏଠି ତ ତମେ ନିଜେ ଶାରୀରିକ ପରିଶ୍ରମ କରୁନାହାନ୍ତି ବୋଲିକା ସେମାନେ ଯାଉଛନ୍ତି ମର୍ଣ୍ଣିଙ୍ଗ ୱାର୍କ।
କି ରୋଗ ଟା ହଉଛି କି କଣ ଟା ହଉଛି?
ହଁ ଆଉ ନିଜେ ନିଜେ ଏଇ ଆମେ ଆଜି ଖଳା ଟା ଲଗେଇଛୁ
ରୋଗ ବାହାରୁଛି ଆଉ, ହଉ ଆପଣ ଯାଆନ୍ତୁ କଣ କରିବେ, ରଖୁଛୁ ଆଉ
ହଉ ହଉ।